ହାଲୋ ହଁ। ସୁ ସୁବିଲା ତ
ହାଲୋ।
ହଁ ହ୍ୟାଲୋ।
ହଁ ଶୁଭ ସକାଳ ହଁ ହଁ। ଶୁବୁଚି ଶୁଭ ସକାଳ କଇଲି।
ହଁ ଶୁଭ ସକାଳ। ଆଉ କଣ କରୁଥିଲେ? ହଁ ଭଲ ଅଛି ଆପଣ?
ଏଇ ମୁଁ ମୋ ପୁଅଟାକୁ ଶୁଆଉଚି ଆଉ ଦେଢ ବର୍ଷର ପୁଅ ଟା ତ। ତାକୁ ଶୁଆଉଛି ନା ଅଧା ରୋଷେଇ ଖାଲି ଭାତ ଟା କରିଦେଇକି ଆସି ସିଏ ତାକୁ ଶୁଆଇକି ଯିବି ରୋଷେଇ କରିବି କରେଇ ଦଉନି ତ ଶୁଆଇ ଦିଏ ତାକୁ।
ହୁଁ ହୁଁ କରେଣ୍ଟ ନାହିଁ ମାନେ ସକାଳୁ କରେଣ୍ଟ ନାହିଁ?
ନା ନା ମୁଁ କହିଲି ପୁଅ ଟା ରୋଷେଇ କରେଇ ଦଉନି। ଭାରି ହଇରାଣ କରୁଛି ହଁ ଆପଣଙ୍କର ମାନେ ଆ କଷ୍ଟ ଟିକେ
ଆମର ହଁ ଟିକେ ମାନେ ଇଏ ରହୁଛି ତ କଣ କହିଲେ ଆମର ଟିକେ ନେଟୱର୍କ ଟା ଏଠି ପ୍ରବ୍ଲେମ୍ ରହୁଚି।
ଅଁ ହଁ ହଁ ଶୁଭୁଛି ଯେ ଟିକ୍ ଟିକେ ଧୀରେ ଶୁଭୁଛି ଆଉ।
ହଁ ହଁ।
ଆଉ ଇଏ କରରେଇ ଦଉନି ତ ରୋଷେଇ ତାକୁ ଟିକେ ଶୁଆଇ ଦେଲେ ରୋଷେଇ କରିବି। ଖାଲି ଭାତ ଟା କରିଦେଇଛି।
ନା ଆମର କିଛି ହେଇନି ମ ରୋଷେଇ ଆଉ ଆମର ଖାଲି ସକାଳୁ ଯାହା ମାନେ ଟିକେ ଜଳଖିଆ ହେଇଚି ସେତିକି ରୋଷେଇ କିଛି ଆରମ୍ଭ ହେଇନି।
ନାଇଁ ମୋ ଭାତ ଟା ଯୋଉ ଇଣ୍ଡକ୍ସନ ରେ ବସାଏ ତ ଇଣ୍ଡକ୍ସନ ଆଉ କେତବେଳେ ଲା ବର୍ଷା ପାଗ କରୁଚି କେତବେଳେ ଲାଇନ୍ ପଳେଇବ କଣ କରିବ।
ହଁ ହଁ ହଁ ହଁ ଇଣ୍ଡକ୍ସନ ରେ ଟିକେ ଟାଇମ ଲାଗିବ।
ନା ତ।
ଜଲଦି ହେଇଯାଉଛି?
ହଁ ଇଣ୍ଡକ୍ସନ ପ୍ରଥମେ ହାଇ ଦେଇଦେବେ ସେଇଟା ଭାତ ଟା ଫୁଟିଲା ପରେ ତାକୁ ଆମେ କେବେ ଏତେ ତ ଆମର ଏଇଟା ତ ହଁ ଆମର ଏଇଟା ଚାଉଳ ଦେଖିକି କୋଉ କୋଉ ଚାଉଳ ଜଲଦି ହୁଏ, କୋଉ ଚାଉଳ ଡେରି ଲାଗେ ଏଇଟା ଆମର ହେଲେ ଆମର ଘର ଚଳଳ ମାନେ ଆମର ଆମର ନିଜେ ଯେତେବେଳେ ଏ ଯୋଉ ଭାଗ ଦିଆ ହେଇଥିଲା ଜମି। ହ ହ ଚାଷଥିଲା ସେଇ ଏଇଟା ଆମ ଘର ଚାଉଳ ଗୁଡା କିନା ଚାଉଳ ନୁହଁ ଆମର ତଥାପି ମତେ ଘଟେ ଥରେ ଫୁଟିଗଲା ପରେ ଫୁଟି ଗଲା ପରେ ଭାତ ଅଧଘଣ୍ଟା ପରେ ହେଇଯାଉଛି।
ହଁ ଫୁଟିଗଲା ପରେ ତାପରେ ତାକୁ ଟିକେ କମ୍ ଆଞ୍ଚରେ ବସୁ
ହଁ ହଁ ଏମିତି ମୁଁ ତେରଶହ ଦଉଛି ତେରଶହ ଦେଇ ଦେଇଦାଉଛି ତେରଶହରେ ଭାତ ଫୁଟି ଯାଉଛି। ତାପରେ ଯେନ୍ତି ଫୁ ଫୁଟିଗଲା ପରେ ମୁଁ ତାକୁ ସହେ କରିଦଉଛି।
ହଁ ହଁ ହ ହ ହୁଁ। ଆ ତାହେଲେ ଖାଲି ଭା ହେଇଛ ଆଉ ଆଜି ଆଉ କଣ ମୁଁ ଅଛି।
ଆଜି ହବ ଭାତ ହବ ସାଧା ଦିନ ତ ଶନିବ ଭାତ ହବ ଡାଲି ହବ। ବାଇଗଣ ଅଛି ବହୁତ ଗୁଡେ। ତ ଆଉ ଭାଇ ଗଣ ଟିକେ ଭର୍ତ୍ତା କରିଦେବି। ହଉ ଆସ୍। ଶାଗ ଅଛି ବାଡ଼ି ଶାଗ। ବାଡ଼ିରୁ ଶାଗ ତୋଳା ହୋଇକି ଥୁଆ ହେଇଛି। ଆଉ ସାଗ ବଜା ହବ। ଆଉ ବାରି ଯୋଉ କଖାରୁ ଡଙ୍କ ଆସିଛି ତାକୁ ଟିକେ ଜରିକି ପକେଇକି ଜହ୍ନି ଆଳୁ ପକେଇକି ତାକୁ ସୋରିଷ ମସଲା ଦେଇକି ରାଇ କରିବି। ଆଉ ଆମର ସାଧା ଆଇଁଷ ଦିନ ହଁ ଗୋଟେ ପ୍ରକାର ଆମିଷ ତରକାରୀ ହେଲେ ଚଳିବ। ସାଧା ଦିନ ଆମର ତିନ୍ ଚାରି ପ୍ର କର
ନାଇଁ ନାଇଁ ଆକ୍ଚୁଲି ସତ କଥା ଆମିସ୍ ଟା କଣ କହିଲେ ମାନେ ଗୋଟେ ପ୍ରକାର ହେଲେ ଖାଇ ହେଇଯାଏ। ହେଲା କିନ୍ତୁ ସାଧାରେ ଟିକେ ତିନ ଚାରଟା ନହେଲେ ଖାଇ ହୁଏନି।
ଲାଷ୍ଟକୁୁ କଲରା କା କହିଛନ୍ତି ସ୍ଵାମୀଯେ କଲରା ଟିକେ ସିଝେଇବ ଆଉ ମୁଁ ଟିକେ ସିଝେଇଲେ
ଚକଟ ମାନେ ଚକଟିକି ପାଗ କରିକି ଖାଇବେ।
ଏଇ ହଁ ଏଇ ସୋରିଷ ତେଲ ଟିକେ ରସୁଣ ଟିକେ କଣ କଞ୍ଚାଲଙ୍କ
ହଁ ହଁ ହଁ ତାକୁ ବି ଆପଣ ଯଦି କଣ କହିଲେ କଲରା କଲରା ଭ କେବେ ବଘାରିକି ଖାଇଛନ୍ତି।
ହୁଁ ବଘାରିକି ହଁ ଖାଇଛି ଆଳୁ କଲରା ମିଶେଇିକି। ଖାଲି କଲରା ନୁହେଁ ଆଳୁ କଲରା ସିଝେଇକି ଆଳୁ କଲରା ସିଝେଇକି ଲୁଣ ଚକଡ଼ିକି ତାକୁ ପିଆଜ କଞ୍ଚା ଲଙ୍କା ପ
ଦେଇ ଖାଚନ୍ତି ହୁଁ ହଁ ହୁଁ।
ଆଉ ବା ତ
ଆପଣଙ୍କ ଘରଟା କୋଉଠି?
ଆମର ବାଙ୍କି କଟକ।
ଓହୋ ବାଙ୍କି ଅ।
ଆମର ତ ଏପଟେ ବି ମାନେ ଏମିତି ପରିବା ବହୁତ ଶସ୍ତା ପରିବା ତାପରେ ଆମର ହଁ ଆମର ବି ଲଗା ହେଇଛି ମାନେ ଏ ଏମିତି ଲେମ୍ବୁ ଗଛ ଗଛ ଅଛି ଲେମ୍ବୁ ଫଳିଛି। ଶାଗ ଗଛ ପୁରା ତାପରେ କାକୁଡି ଲାଗି ଛି।
ଆ ନିଜ ବାଡିରୁ ନିଜ ବାଡିରୁ ପରିବା ତୋଳିକି ଖାଇବା
ପିଜୁଳି ଲାଗିଛି ପଣସ ଅଛି ଆମ୍ବ ଅଛି। ଅଛେ ହଁ ସପେ ଟା ହେଇଛି ଏ ସବୁ ଅଛି ହଁ ସପେଟା ଅଛି ସପୁରୀ ଅଛି। ସ ସପେଟାତ ଫଳୁଛି ବି।
ହଁ।
ହଁ ଆଉ ସପୁରୀ ବି ଅଛି ହଁ ଶାଶୁ ଶାଶୁ ବହୁତ ଯତ୍ନ ନିଅନ୍ତି ଗଛର ଶାଶୁ ସବୁବେଳେ ଯତ୍ନ ନିଅନ୍ତି। ତାଙ୍କର
ପ୍ରା ପ୍ରାକୃତିକ ମାନେ ଯୋଉ ପ୍ରେମୀ ଲୋକ ଟିକେ ଯୋଉମାନୋନ ସେ ଟିକେ ଗଛ ବୃଛ ନିଜେ ଲଗେଇ ଏବେ ଏବେ ଆଉ ନିଜେ
ଆଉ ଫୁଲ ବି ବହୁତ ମାନେ ଏଟା ସବୁବେଳେ ବଡ଼ ବଡ ଝୁଡିରେ ଦି ଝୁଡି ତିନ ଝୁଡି ଫୁଲ। ସବୁ ହଁ ଟଗର, ମନ୍ଦାର ମାନେ ଠାକୁର ଯେତିକି ମୋ ମନ୍ଦିର ମାଳ ଗୁନ୍ଥିକି ଦେଇଦଉଚି।
ପାଖରେ ମନ୍ଦିର?
ହଁ ହନୁ ହନୁମାନ ମନ୍ଦିର ଅଛି ପାଖରେ। ମହାଦେବଙ୍କ ମନ୍ଦିର ଅଛି ଅ ମୁଁ ମାଳ କରିକି ଦେଇ ଦଉଛୁଆ
ମାନେ ସେଟା ବି ଗୋଟେ ଶାନ୍ତି ମିଳେ ଜାଣିଚନା ଠା ଠକୁରଙ୍କ ମନ୍ଦିରକୁ ମାଳ କରିକି ଦେଲେ ଶାନ୍ତି ଲାଗେ। ଗାମରେ ବିତ ନିଜ ବାରିରେ କିଛି ନାହିଁ କାରଣ ଆମେ ରହୁଚୁ ଭଡାରେ ରହୁଛୁ।
ଅ ମନ୍ଦାର ଫୁଲ ବହୁତ ପ୍ରକାରର। ଧଳା ଆଉ ଗୋଲାପି ଅଛି ନାଲି ର ପୁରା ନାଲି ର କେତେ କେତେ ପ୍ରକାର ଅଛି। ପେନ୍ଥା ଅଛି। ସେ ଯଉ ଆମର ତାରିଣୀ ମା ଏ ଯଉ ମନ୍ଦାର ଦିଆଯାଏ ତା ଆଣି ମନ୍ଦାର ଯଉଟା କୁହନ୍ତି ସେଇ ମ ଅଛି। ହଳଦିଆ ମନ୍ଦାର ବି ସେମତି ଏ ସେମତି ଆର ପୁ ପୁରା ପ୍ଲେନ୍ ବାଲା ହଳଦିଆ ଅଛି। ଆଉ ଗୋଟେ ହଳଦିଆ ଅଛି ଯଉଟା କି ଫୁଟିଥିବ ପାଞ୍ଚ ଭାଗଟା ତାର ଟିକେ କେଶର ବାହାରିଥିବ ପୁଣି କେଶର ଅଗରେ ଗୋଟେ ଫୁଲ ଫୁଟିଥିବ ସେଇଟା ଅଛି ବହୁତ ପ୍ରକାର ମନ୍ଦାର ଅଛି।
ଆପଣଙ୍କର ଠାକୁର ପୂଜାଟାବି ପୁରା ବଢ଼ିଆ ହଉଥିବ।
ହଁ କନିଆାରୀ ଏମିତି ଯଉଟା ମୋର ର ନର୍ମାଲ କନିଆରି ସେଇଟା ଛି। ଆଉ ଗୋଟେ ଯଉ ବଡ ବଡ ଲଟା ଟାଇପ ର ବଡ ବଡ ହେଇଥାଏ। ଗଛ ତାର ହଳଦିଆ ଥାଏ ହଁ। ହଁ ସେଇଟା ବି ହେଇଚି। ସେଇଟା ବି ଅଛି। ବହୁତ ଫୁଲ ଫୁଲୁଚି ବାକି ଶୀତ ଦିନେ ଟିକେ କମ ଫୁଟୁଥିଲା। ଏବେ ଖରା ଦିନ ହେଲା ଦିନୁଠୁ ଏତେ ଫୁଲ ଫୁଟୁଚି ଆମେ ତୋ-ତୋଳି ପାରୁନୁ। ଏତେ ଫୁଲ। ଆଉ ଟଗର ଗ
ଚନ୍ତି ବୋଲି ଏ ମାନେ ଫୁଲ ଫୁଲ ପୁରା ପ୍ରଚୁର ପାଉଛନ୍ତି ଆମ ତ ରହୁଚୁ ବାହାରେ ଘର ଭଡା ନେଇକି ରହୁଚୁ ଆମେ ସେଇ ଫୁଲ କିଣି ଭୁବନେଶ୍ ସ୍ଵର
ଭୁବନେଶ୍ଵରରେ ଭୁବନେଶ୍ଵରରେ ମୁଁ ପୁରା ମାନେ ମୋର ଅ ମାନେ ମୋ ମୁଁ ବାହାଘର ପର୍ଯ୍ୟନ୍ତ ବାହାଘର ପର୍ଯ୍ୟନ୍ତ ନୁହେଁ ଏଇ ଦୁଇ ହଜାର ବାଇଶ ପର୍ଯ୍ୟନ୍ତ ମୋର ଭୁବନେଶ୍ଵରରେ କଟିଛି। ମୁଁ ଏବେ ଆସିଛି ଏଠିକି।
ଗାଁ ଗହଳି ରେ
ମସ୍ ଶାଶୁ ଘର ଗାଁ ଏଇଟା କିନ୍ତୁ ମୁଁ ଭୁବନେଶ୍ଵରରେ ମୋର ପାଠ ପଢା ମାନେ ସବୁ ସ୍କୁଲ କଲେଜ ସବୁ ସେଇଠି।
ଓ ହୋ ହ ହୁଁ ହୁଁ ତାହଲେ ଆପ ଆପଣଙ୍କ ନିଜ ଘରଟା ଏଇଠି?
ହଁ ବା ଭୁବନେଶ୍ୱର ଆଉ। ତାପରେ ବାହା ହେଲେ ବି ସେଇଠି ଆ ମୋ ଶ୍ୱଶୁର ସେଠି କ୍ଵାଟର ପାଇଥିଲେ ତ ଏଇ ରେଲୱେ ରେ
ଏଇଠି ରହିଥିଲେ ଆପଣ ଆଉ ନାଇଁ
ହଁ ସେଇଠି ମୁଁ ବାହା ହେଇକି ସେଠି ବାହା ହେଇକି ସେଇଠି ରହିଥିଲି।
ହଁ ପୁଅ ଟା ବୋଧେ ଏବେ ଏବେ ବାହାଘର ହେଇଛି ନାଇଁ?
ନା ନା ମୁଁ ଦୁଇ ହଜାର ପନ୍ଦର ରୁ ବାହାଘର ହେଲାଣି ଏଗାର ବର୍ଷ ହେଇଗଲାଣି
ହଁ ଖାଲି ଗୋଟେ ପୁଅ ନା ଆଉ କଣ?
ଝିଅ ବଡ଼ ଝିଅ ଏଗାର ବର୍ଷ ର ଝିଅ ଦଶ ପୂରିଲା ଯଷ୍ଟ
ହଁ ଝିଅଟେ ପୁଅଟେ ଆଉ ନାଇ?
ଝିଅଟା ହଁ ପୁଅଟା ଏବେ ହେଇଛି ଆଉ ନଅ ବର୍ଷ ପରେ ଝିଅ ହବାର ନଅ ବର୍ଷ ପରେ ହେଇଛି।
ମାନେ ଟିକେ ଗୁ ରହିଗଲା
ହଁ ଏମିତି ଆମର ଇଚ୍ଛା ନଥିଲା ଆଉ ଯେ ଆଜି ହେଲେ ରୋଗ ଦେଖି କରୋନା ଦେଖି ଆ ଏମିତି ଇଚ୍ଛା ନଥିଲା ତାପରେ ଟିକେ। ତାପରେ ଭଗବାନ ଯଦି ଦେଇଛନ୍ତି ଭାବିଲୁ ହେଥିପାଇଁକା କିଛି ରଖିଲୁ ଆ।
ହଁ ହଉ ପୁଅ ଟାଏ ବି ଦରକାର ନା! ଝିଅ ବି ଦରକାର ପୁଅ ବି ଦରକାର। ଦି ଜଣ ଯାକ ଦରକାର। ଆପଣଙ୍କର ଯାହା ମୋର୍ ବି ସେୟା ମୁଁ ହଁ ଝିଅ କୁ ମୁଁ ବାହାରେ ରହୁ ବୁଝି ହେଲା କି? ଆ ଶାଶୁ ଘରେ ଲୋ ଶାଶୁ ଆମର ଏଠି କଣ କହିଲେ ନୀଳମାଧବ ଠାକୁର ଜାଣିଛନ୍ତି?
ହଁ କଣ୍ଟିଲୋ।
ହଁ ହଁ। ବାସ୍ ଶାଶୁଘର ସେଠି ଆଉ ଆମର ଏ ଏଠି ପୁଅ ପିଲ୍ ପୁଅ ପାଠ ପଢ଼ୁଛି ପୁଅ ଝିଅ ପଢ଼ୁଛନ୍ତି ତାପରେ ଇଏ ବି ଏଇଠି ଚାକିରି କରିଛନ୍ତି ଭୁବନେଶ୍ୱରରେ ସ୍ୱାମ୍ ସ୍ୱାମୀ।
ହଁ ମୋ ସ୍ୱାମୀ ବି ଭୁବନେଶ୍ୱରରେ ଚାକିରି କରିଛନ୍ତି।
ଯିବା ଆସିବା କରୁଥିବେ ଘରକୁ?
ସେଠି ବି ସେ ଘର ନେଇଛନ୍ତି ହେଲେ ବି ଏଇ ପୁଅ ହେଲା ଦିନ୍ ଏତେ ରହୁନାହାନ୍ତି ପଳେଇ ଆସୁଛନ୍ତି ଆଉ। ଛୋଟ ଛୁଆ ଟା ତ ଆଉ ମନେ ପଡୁଛି ପଳେଇ ଆସୁଛନ୍ତି।
ଆପଣଙ୍କର ତ ରୋଷେଇ ହେଲେ ଅଧା ହେଲାଣି ମୋର କିଛି ଏପର୍ଯ୍ୟନ୍ତ ରୋଷେଇ ହେଇନି ଆମର ଆଜି ଶନିବାର ଯେ କିଛି ମାନେ ପିଆଜ ରସୁଣ କିଛି ହବନି ମାନେ ସବୁ ଅରୁଆରେ ହବ।
ଅ ଶନି ଶନି ଠାକୁରଙ୍କ ଓଷା କରୁଛନ୍ତି ବୋଧେ?
ଠାକୁର ତ ନୁହେଁ ଯୋଉ ଆମର ବା ବଜରଙ୍ଗବାଲି ଙ୍କର ଓଷା ଆମ ଶୁ ହନୁମାନଙ୍କର ଓଷା ସିଏ କରନ୍ତି ଶନିବାର ସିଏ କରନ୍ତି ଯେ କିନ୍ତୁ ଆଉ ଆମ ଘରେ ଆମେ ଆଉ କରୁନା ଅରୁଆ କରିଦଉ ଉଷୁନା କରୁନା ପିଆଜ ରସ
ହଁ ମୁଁ ଆଉ କାହିଁକି ଜଣଙ୍କ ପାଇଁ ଅରୁଆ ଉସୁନା ଏତେ କରିବିି।
ଖାଆନ୍ତି ତ ହଁ ସେ ଖାଆନ୍ତି ବୋଲି ଆମେ ଖାଇଦଉ ଆଉ କଣ।
ହଁ।
ହଁ ଯା ହଉ ଆ
ତାଙ୍କର ତ ହନୁମାନଙ୍କର ମଙ୍ଗଳବାର ଶନିବାର ବାର ଆଉ
ପୁଅ ସବୁ ପୁଅ ଝିଅ ସବୁ ଝିଅ।
ଝିଅ ସ୍କୁଲ ଯାଇଛି ଝିଅ ପଞ୍ଚମ। ବାବା।
ଝିଅର ପଞ୍ଚମ ନାଇଁ ହଁ ହଁ, ହଁ ହଁ ହଁ ହଁ ନାଇଁ ଆମର ଏଇ ଯାଇନାହାନ୍ତି । ଶନିବାର କଣ କି ତାଙ୍କ ସ୍କୁଲଟା ଆକ୍ଚୁଆଲି ଶନିବାର ଛୁ ଟି ରୁହେ ହେଲା କି, ସେ ଯୋଉ ଶନିବାର ଛୁ ଛୁଟିରେ ରହି ଉଛନ୍ତି ସେ ଆଉ ଶନିବାର ସୁ ସ୍କୁଲ ଖୋଲା ହେଲେ ଆଉ ଯାଉନାହାନ୍ତି। ହୁଁ।
ଇଏ ଇଏ ଦି ଦିନ ହେଲାଣି ଖୋଲିଲାଣି ଯେ ସେ ଯାଇନଥିଲା ଆଜି ଗଲା, ଆଜି ଫାଷ୍ଟ୍ କ୍ଲାସ୍ ଯାଇଛି। ହୁଁ। ଆସିବ ସାଢେ ଦଶଟାରେ ତ ଛୁଟି ହେଇଯିବ ଆଉ।
ସରିଲାଣି ନା ନାଇଁ ।
ନା ନା ଖିଆ କିଛି ବି ହେଇନି ଏ ଛୁଆଟା। କିଛି କରେଇ ଦଉନି ବୋଲି ମୁଁ ତାଙ୍କୁ ଶୁଆଇ ଦେେଲା ପରେ ଯାହା କରିବି।
ହଁ ସେଇ ପା ଛୋଟ ପିଲା ତ ସେଇଆ।
ଇଆଡେ ସିଆଡେ ଦୌଡିକି ପଳଉଛି ତ କେତେବେଳେ ପାଣି ବୋତଲ ଖୋଲିକି ଘରଦ୍ବାର ପାଣି ପ ଦେଉଛି।
ହଁ, ପିଲା ତ ଟିକେ ଦୁଷ୍ ଷ୍ଟ ହେବ ଏବେ ଆଉ, ଆପଣଙ୍କୁ ଯାହାବି ହେଲେ ଟିକେ ଏବେ କଷ୍ଟ କଣ କହିଲେ ପାଞ୍ଚ ବର୍ଷ ହେଲା ପର୍ଯ୍ୟନ୍ତ ଆପଣଙ୍କୁ ଟିକେ କଷ୍ଟ, ତାପରେ ଆସ୍ତେ ଆସ୍ତେ କଷ୍ଟଟା ଯିବ ହେରି ଆଉ ଆମ୍ ହଁଅଅ, ସେମତି ଆମେ ବି ସେମିତି କଷ୍ଟ କରିକି ପାଳି ଚୁନାଉ
ହୁଁ କଷ୍ଟ ମତେ ଟିକେ ବେଶୀ କି, ଦି ଦିଟା ଅପରେସନ ତ ସେଥିପାଇଁ।
ହଁ ହଁ।
ହଉ ତାହେଲେ ମୁଁ ରଖୁଛି ପଛରେ କଲ୍ କରିବି।